ହାଲୋ ହାଲୋ ହଁ ହାଲୋ।
ଆପଣ ମୋ କଥା ଶୁଣି ପାରୁଛନ୍ତି ତ?
ଆ ଆଜ୍ଞା କଟୁଛି ଟିକେ।
ଏବେ ଶୁଭିଲା?
ଆଜ୍ଞା। କଣ କରୁଛନ୍ତି? ମୁଁ ଏଇ ଛାତ ଉପରେ ଆସିଲି ନେଟୱାର୍କ ନାଇଁ ନା ଲାଇନ୍ ବର୍ଷ ଦିନ ଲାଇନ୍ ସବୁବେଡ କଟି ଯାଉଛି ଏଠି।
ହଁ ହଁ ମୁଁ ଏଇ ବସିଥିଲି ଆଉ।
ହଉ।
ଆଉ ଆଜି ଖାଇଥିଲେ କଣ?
ମୁଁ ବିରିୟାନୀ ଖାଇଥିଲି। ମୁଁ ଯାଇଥିଲି କାମ ଥିଲା ନା ବାହାର ଘରେ ଭଉଣୀକୁ ବଡ ଭଉଣୀ ଆସିଥିଲେ। ତାଙ୍କୁ ନେଇକି ଯାଇଥିଲି କାମ କାମ ପାଇଁ ବାହାରେ।
ଆଜ୍ଞା। କଣ କହିଲେ?
କାମ ପାଇଁ ବାହାରୁ ଯାଇଥିଲି ନା। ସେ ବିରିୟାନୀ ନେଇକି ଆସିଥିଲେ। ନାଇଁ ନାଇଁ। ବଡ ଭଉଣୀ ଆସିଛନ୍ତି ନା। ତାଙ୍କ କ ନେଇକି ଯାଇଥିଲି ଟିକେ ଆଜ୍ଞା। ମୁଁ ଏବେ ପଢନି ପ୍ଲସ ଟୁ ତାରିଖ ଘରେ ଅଛି।
ଓହୋ ନାଇଁ ମୁଁ ଏବେ ପ୍ଲସ୍ ଥ୍ରୀ କରୁଛି।
ହଁ ପ୍ରସ୍ତ୍ରୀ କରିଛ।
ଆଜ୍ଞା।
ନଁ ଏ ଟିକି ଘରେ ଅଛି ଏବେ।
ହଁ ହଁ ସେଟା ହଁ ମାନେ ସେଇଟା ଆପଣଙ୍କ ଉପରେ ନିର୍ଭର କରେ ଆପଣ ପଢିବେ କିି?
ହଁ ଆ ମୁଁ ପଢୁନେଇ। ହଁ ମାନେ ପାର୍ଟ ଟାଇମ୍ ଜବ୍ କରୁଛି। ମାନେ ମେହେନ୍ଦି
ଓହ ଇଏ ତ ମାନେ ଭଲ ଜିନିଷ ଆକ୍ଚୁଆଲି। ମତେ ଯୋଉମାନେ ଯୋଉ ମାନେ ଚିତ୍ର କରନ୍ତି। ମେହେନ୍ଦୀ କରନ୍ତି। ମତେ ଭାରି ଭଲ ଲାଗନ୍ତି। ମୁଁ କହିଲି ଯାହା ହଉ ମାନେ ମାନ କେତେ କ୍ରିଏଟିଭ ମାନେ ଗୁଣ ତାଙ୍କ ପାଖରେ ଅଛି।
ମତେ ମେହନ୍ଦି କରିବ ମାନେ ଛୋଟ ବଡରୁୁ ବହୁତ ଭଲ ନାଗେ। ମୁଁ ଆଗେ ମୋ ଭଉଣୀ ସବୁକୁ ନାଗଉଥିଲି। ତାପରେ ଟିକେ ଟିକେ ବାହାରକୁ ଗଲି। ତାପ
ହଁ ହଁ ସେ ମୋ ରୁମମେଟ୍ ବି ଜଣେ ଗୁଲାପ୍ସା ସିଏ ବି ବଢିଆ ମେହେନ୍ଦୀ ପଚାଏ। ମାନେ ବଢିଆ ମେହେନ୍ଦୀ କରେ ସେ।
ହୁଁ ମେମିତି ବଢିଆ ନାଗୁଛି ନଗେଇବାକୁ। ହାତରେ ଥିବ ମତେ ତ ବହୁତ ଭଲ ନାଗେ। ମୁଁ ଗିରିଧାରୀ ଆମ ଏଇଦ ଆସିଛି ମୁଁ ସବୁକୁ ଡାକି ଡାକି ନଗଉଛି। ଦି ଦିନ ପୂର୍ବରୁ ମୁ ଆସିଯିବେ ମୁଁ ନଗେଇଦବି। ଏ ଦ ଦିନ ବିଜି ଥିବି ନଗେଇ ପାରିବିନି।
ହୁଁ ହୁଁ ହୁଁ ହୁଁ।
ଆଜ୍ଞା କଣ ଖାଇଥିଲେ ଆପଣ?
ମୁଁ ଆଜି ମୁଁ ଆଜି ଖାଇଥିଲି ଭାତ ଡାଲମା ବାଇ ସରି କଣ ଭେଣ୍ଡି ଭଜା ବାଇଗଣ ଚିପ୍ସ୍। ଆଉ ମାଛ ତରକାରୀ ମାମୁଁ ଘରୁ ଆସିଥିଲା। ଆମ୍ବ।
ଉଁ ହୁଁ ଆଉ?
ଆଉ ଆପଣଙ୍କ ଘରେ ସମସ୍ତେ କିଏ କିଏ ରୁହନ୍ତି?
ଉଁ ମୁଁ ମାନେ ତିନି ଭଉଣୀ ଅଛନ୍ତି। ଆଉ ବାପା ବୋଉ। ଦି ଭଣ୍ଡା ବାହାଇ ଯାଇଛି। ମୁଁ ଏକୁଟିଆ ଅଛି ଘରେ। ଆପଣଙ୍କ ଘରେ କିଏ? ହଁ ମୁଁ ସାନ।
ହଁ ନାଇଁ ଆମ ଘରେ ମୋ ବାବା ମୋ ମା ମୁଁ ଆଉ ମୋ ଭାଇ ସାନ ଭାଇ।
ଉଁ ହୁଁ।
ଆପଣଙ୍କ ଘର କୋଉଠି କି?
ଏଇ ଅଛି ଟିକେ ଏଇ ସାଲେପୁରରେ। ଆପଣଙ୍କ।
ଆମ ଘର କେନ୍ଦ୍ରାପଡା।
ଓହୋ ମୋର ଗୋଟେ ସାଙ୍ଗ ସେଇଥିରେ। ମାନେ ସେ ଜାଗାରେ ଅଛି।
ଓହୋ ମୁଁ ମାନେ ମୁଁ ବି ସେଇ କଟକରେ ରହିକି ପଢୁଛି ଆଉ ଶୈଳବାଳା କଲେଜ୍ ଜାଣିଥିବେ?
ହଁ ହଁ ଜାଣିଛି।
ହଁ ସେଇଠି ପଢୁଛି ଏବେ ମୁଁ।
ବଢିଆ। ଆଉ ହଁ ମ ମତେ କହିବ ଆସ ମତେ ନୁ ଭଲ ଭଲ ଜିନିଷ ଅ ରୋଷେଇ କରିବାକୁ ଭଲ ନାଗୁଛି। ମୁଁ ସାନ ମୋ ବାପା ରହୁଛନ୍ତି ବାହାରେ। ତ ମୁଁ ଆଉ ମା ରହୁଛନ୍ତି ମୁଁ ରୋଷେଇ କରୁଛି ସବୁ।
ଓହୋ ଭଲ ଭଲ ହଁ ହଁ କଣ କଣ ସବୁ ରୋଷେଇ ଆସେ?
ଦେ କରିପାରିବିନି।
ନାଇଁ ନାଇଁ ମତେ ଆସିଗଲାଣି ମୁଁ ହଷ୍ଟେଲରେ ରହିକି ଟିକେ ଟିକେ ଶି
ହୁଁ ନାଇ ମତେ ସବୁ ଆସେ ରୁଟି, ଭାତ। ତରକାରୀ, ଭଜା ସବୁ ଆସେ।
ହଁ ଭଲ ନା।
କ୍ଲାଣ୍ଟିଟି ପାଇଁ ମୁଁ। ମାନେ ଆ ଯେ ରହୁନ ବେଶୀ ଲୋକ ଆସୁଛନ୍ତି ସେତେବେଳେ ମୁଁ ବନେଇ ପାରୁନି। ବହୁତ ଲୋକ ଯଦି କ ଆସୁଛନ୍ତି ଘରେ ଦି ତିନି ଜଣ। ପାଇଁ ଉଁ ତିଆରି କରିଦଉଛି।
ହୁଁ ଉ ହୁଁ ଭଲ ମାନେ। ଯାହା ହଉ ମାଆଙ୍କୁ ଟିକେ ଆରାମ ଦେଇକି ଆପଣ କରୁଛନ୍ତି ଖୁସି ଲାଗିଲା ଶୁଣିକି। ଯାହାହଉ କାରଣ ଦେଖ ଦେଖୁନାହାନ୍ତି ଆମରି ବୟସର ଝିଅ ମାନେ କଣ ଏ ମା ମା ତୁ କର ଆମେ ବସି ଖାଇବୁ ଇଏ କରିବୁ ସିଏ କରିବୁ ମାନେ ଏଇ ଟାଇପ ର। ହୁଁ ଏଇଟା ମତେ ଶୁଣିକି ବହୁତ ଭଲ ଲାଗିଲା କି ଯାହା ହଉ ମାନେ ଆପଣ ଉଁ ଆଣ୍ଟିଙ୍କୁ।
ହୁଁ ହୁଁ। ସେ କିଛି କରୁନାହାନ୍ତି ମୁଁ ଯଦି କୁହେ ଅ ବାହାରେ ବୁଲିବାକୁ ଯାଉଥିବି ସେ ର ରଖିଥିବେ କାମ କହିବେ ଆସିବୁ କରିବୁ ମ ମୋର ଆଉ ଅଭ୍ୟାସ ନାଇଁ କରିବା ମୁଁ କରିପାରୁନି ହି ହି। ମତେ ବୁଲିବା ବହୁତ ଭଲ ନାଗେ ମତେ ବୁଲିବା ବହୁ ତ ଭଲ ନାଗେ ମାନେ ଆମ ଘରେ ଛାଡିବେନି ମୁଁ ମିଛ କଥା କହିକି ମୋ ସାଙ୍ଗ ସାଙ୍ଗେ। ସତରେ ଉଁ ପଳେଇଯିବି ହିଁ। ବହୁତ ଜାଗା ଯାଇଛି କଟକ ଯାଇଛି ଲଳିତ ଗିରି ଉଦୟଗିରି ଓଡାସିିଙ୍ଗି ସ ବହୁତ ଯାଇଛି ନା ସାଙ୍ଗ ସହେ। ସା ଉଁ ଆମର ଦି ତିନିଟା ଏଇ ସ୍କୁଟି ଅଛି ବାସ। ପ୍ଲାନ୍ କରିନଉଛୁ ତଇରେ ଯାଉଛୁ। ଏବେ ଗୋଟେ ସାଙ୍ଗର। ହୁଁ ଗୋଟେ ସାଙ୍ଗର ବାହାଘର ହେଇଯାଇଛି ଏବେ କେହି ଯାଇନାହାନ୍ତି। ସେ କହୁଛି ମୋ ଘରେ ଆସେ ପାଟି କରିବା।
ହଁ ଭଲ ଭଲ ନାଇଁ ନାଇଁ ମାନେ ନିଜକୁ ଖୁସି ରଖିବା ପାଇଁ
ହୁଁ ମତେ ବୁଲିବା ବହୁତ ଭଲ ଲାଗେ ବର୍ଷା ଦିନରେ ତ ଆହୁରି ବର୍ଷା ସେଦିନେ ମା ଛାଡୁନି।
ଓହୋ ଆପଣଙ୍କୁ କଣ ଭଲ ଲାଗେ ମାନେ ଏମତି ପାହାଡ ଫାହାଡ ଭଲ ଲାଗେ ଝରଣା ନା ଏମତି ସମୁଦ୍ର କୁଳ
ସମୁଦ୍ର ଗୁଡା ମତେ ବହୁତ ଭଲ ଲାଗେ ହେ ମୁଁ କେବେ ବି ଯାଇନା ଯାଇନି ସମୁଦ୍ର କୁଳ ମାମୁଁ ଘରେ କହୁଥିଲେ ଆ ମାନେ ଏଇ ଯୋଉ ଆସିବନି ଖରାପ ଇ ଦିନ
ଶୀତଦିନେ
ସତ ଦିନ ଆସିବା ଯିବା ସବୁ ସବୁ ବାହା ହେଇଗଲେଣି ନା ସେଇଥିପାଇଁ ବେଶି ଫ୍ୟାମିଲି ଭେକେସନରେ ଯାଇ ପାରୁନାହାନ୍ତି।
ହଁ ସେ ହଉଛି କଥା
ହୁଁ।
କିନ୍ତୁ ମତେ ଲାଗେ ଯେତେ ବୁଲାବୁଲି କଲେ ମାନେ ମନ ବି
ହଁ ବଢିଆ ଲାଗୁଛି ମାନେ ନେଚର ଦେଖିଲେ ବଢିଆ ମତେ ତ ବହୁତ ବଢିଆ ଲାଗେ
ହୁଁ ଆଉ ଆପଣ କଣ ଭଲ ରୋଷେଇ କରନ୍ତି ସବୁଠୁ କାରଣ ଆପଣ ତ ସବୁ କାମ କରୁଛନ୍ତି ଘରର ରୋଷେଇ ସେଇ କୋଉଟା ଭଲ କରନ୍ତିି ଆପଣ?
ହଁ। ରୋଷେଇ ମାନେ କଣ ମାନେ ପାସ୍ତା ମ୍ୟାଗି ନା ପୁରା ରୋଷେଇ ଚିକେନ ହୁଏ। ମୁଁ ଚିଲିଚିକେନ୍ ବହୁତ ମାନେ ଭଲ ତିଆରି କରୁଛି। ଚିଲି ଚିକେନ ମୋର ଫେବରେଟ
ବିରିୟାନୀ ବନେଇ ଆସେ?
ନା ବିରିୟାନୀ ବନେଇ ଆସିନି ମତେ ମା କହୁଛି ବନଉନୁ ଶିଖିବୁ କେମିତି ମୁଁ ମାନେ ମନ ଦଉନି ମତେ ସେ ମାନେ ବିରିୟାନୀ ବାହାରୁ ଖାଇବା ଭଲ।
ନାଇଁ ମାନେ ହୁଁ ହଉ ତାହେଲେ ମତେ ଆପଣ ଚିଲି ଚିକେନ କେମିତି ବନଉଛନ୍ତି ତା ରେସିପି ଟା କହିବେ? ମାନେ କେମିତି କଣ ତିଆରି ହୁଏ।
ଚିଲ୍ଲି ଚିକେନ୍
ଆଜ୍ଞା।
ଚିକେନ୍ ଆଣିବେ ଧୋଇବେ ତାକୁ ମ୍ୟାରିନେଟ୍ କରିକି ରଖିବେ ସେଥିରେ ସେଥିରେ ଲୁଣ ପକେଇବେ ମଇଦା କର୍ଣ୍ଣ ଫ୍ଲାୱାର ଟିକେ ତାପରେ ଟିକେ ଫୁଡ କଲର ପକେଇକି ତାକୁ ଲେମ୍ବୁ ବା ମାନେ ଲେମ୍ବୁ ନିଚଡିକି ତାକୁ ରଖିବେ ଟିକେ ମେରିନେଟ କରିିକି ତାପରେ ଲସୁଣ ସିମଲା ମିରିଚ ଆଉ ପିଆଜ କ ଚପ୍ କରିକି ରଖି କିିବା ସୋୟା ସସ୍ ଚିଲିସସ୍ ଟମାଟୋ ସସ୍ ଆଣିକି ରଖିଥିବା। ଆଗେ ତେଲରେ ଲସୁଣ ପକେଇକି ସତେ ଟିକେ କରିବା ତାପରେ ସିମନା ମିରିଚ ତାପରେ ପିଆଜ ତାପରେ ସବୁ ସସ୍ ପକେଇଦବା ପକେଇକି ଚିକେନ ପକେଇଦବା ମ୍ୟାରିନେଟ ଯ କରିକି ଛାଣିକି ରଖିଥିବେ ନା ତାକୁ ପକେଇଦବା ବହୁତ ସିମ୍ପଲ ଅଛି ଆଉ ବହୁତ ଜଲଦି ବି ହେଇଯାଉଛି।
ଆପଣଙ୍କ ଦେହ ଭଲ ନାହିଁ କି କାସୁଛନ୍ତି ଆପଣ?
ସେ ବର୍ଷା ସି-ଇ-ଇ-ଇ ଦିନ ଆସିଲାଣି ନା।
ହଁ ଏଇତ ପାଗ ପରିବର୍ତ୍ତନ ହବ ମାନେ ଏଇ ଦେହ ହିଁ ଅସୁସ୍ଥ ରହିବ ଜର ଥଣ୍ଡା
ହସ୍ପିଟାଲ ଦେଖିକି ଆସିଥିଲି ସେ ମେଡି ସିନ ଦେଲେନି ବୋ କହିଲେ ଚାରିଟା ବେଳେ ଆସିବେ ନେବ ଆ-ଆ ଆମ ଘର ଦୂର ଆମେ ଯାଇପାରୁନୁ କା କାଲି ଯିବୁ ନେଇକି ଆସିବୁ।
ହଁ।
ଆ ଆପଣ କଣ ଖାଇଥିଲେ?
ମୁଁ ତ ସେଇ ଖରାବେଳେ ଖରାବେଳେ ହିଁ ଯାହା ଖାଇଥିଲି ଆପଣଙ୍କୁ ତ କହୁଥିଲି। ଆଉ ସନ୍ଧ୍ୟାବେଳେ ସେମିତି ଆଜି ମୁଁ ମତେ ଏତେ ଭୋକ ହେଇନି ବୋଲି ଏମିତି ଖାଲି ବିସ୍କିଟ ଖାଇଥିଲି।
ଆଉ ଆପଣଙ୍କୁ କଣ ଭଲ ନାହିଁ ଆପଣ ଆ କିଛି କହିନାହାନ୍ତି ନିଜ ବିଷୟରେ।
ହିଁ ହିଁ ହିଁ ମତେ ସେମିତି-ଇ-ଇ ଏତେ ମତେ ସବୁଠୁ ଭଲଲାଗେ ଶୋଇବା।
ହିଁ ହିଁ ଶୋଇବାକୁ ହୁଁ।
ଟିକେ ଫାଙ୍କା ମିଳିଲେ ମୁଁ ଶୋଇ ପଡେ କଣ ପାଇଁ ନା ଏବେ ଆଗରୁ ମୁଁ ହଷ୍ଟେଲରେ କ୍ୟାଣ୍ଟିନରୁ ଖାଉଥିଲି କିନ୍ତୁ ମୁଁ ଏବେ ଟିକେ ରୋଷେଇ କରୁଛି। ତ କଲେଜ କୁ ଯା ଏପଟେ ପାଠ ପଢା ସେପଟେ ରୋଷେଇ କର ମାନେ ମୁଁ ପୁରା ଯୋଉ କୁହନ୍ତିନି କ୍ଲାନ୍ତ ହେଇ ପଡୁଛି ତ ସେଇଥିପାଇଁ ଟିକେ ଟାଇମ ମିଳିଲେ ମତେ ମୁଁ ଶୋଇପଡେ।
ବଢିଆ। ମତେ ଶୋଇବା ମାନେ ଅ ସକାଳେ ଶୋଇବା ମତେ ବିଲ କୁଲ ଭଲ ଲାଗେନି ଶୋଇକି ଉଠିଲେ ଅ ଅଜୀବ ଲାଗୁଛି ମତେ ମୁଁ ରାତି ଆ ଆଠଟା ନଅଟା ଭିତରେ ଯାଇଁକି ଶୋଇ ଶୋଇବି ସକାଳେ ଛଅଟାରେ ଉଠିଯିବି ନହେଲେ ପାଞ୍ଚଟାରେ ଉଠେ। ମୁଁ ବହୁତ ଜଲଦି ଶୋଉଛି ମୁଁ ମା କହୁଛି
ହଉ ଭଉଣୀ ହଉ ଭଉଣୀ ଆମ ପାଖରେ ତ ଆଉ ସମୟ ନାହିଁ କଥା କଥା ହବାକୁ ଆଉ ପରେ କେତେବେଳେ ଆମେ କଥା ହବା ଆଉ। ହଉ ଠିକ ଅଛି ରଖୁଛି ଆଜ୍ଞା।
ହୁଁ ହୁଁ